ଭାଇନା ଉଳିିକି।
ଓଳିକିି ଓଳିକି।
ଆ କେମତି ଅଛ ହଁ ଭଇନା ଭଲ ଅଛି।
ଆଉ କଣ ଆପଣଙ୍କ ଭଏସ ଟା ହଁ ଯିବା ଆଉ।
ଆସ ଟିକେ ଜାଗାକୁ ଦେଖ ରଥଯାତ୍ରା ଟିକେ ଦେଖ।
ରଥଯାତ୍ରା ଆମ ହାତରେ କଣ ଅଛି ଜଗାରେ ଡୋରି ଲାଗିଲେ ଯିବା ଆଉ ଆମେ କିଏ ଆମେ ନିମିତ ସେଇୟଆା କହିଲି ବା ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ତାଙ୍କ ଡୋରି ଲାଗିଲେ ଯିବା ଆଉ।
ଆଉ ରଥକୁ ଟିକେ ଆସିବ ରଥ ଟିକେ ଭିଡିବ। ଭଲ ଟିକେ ଭାତ ଡାଲମା ଟିକେ ବାଡେଇ କି ଖାଇବ ଆଉ। ପାଞ୍ଚ ଦଶ ଦିନ ପୁରୀ ରେ ଟିକେ ରୁହ ଭଲ ଲାଗିବ ତମକୁ ଆଉ ତମେ ତମକୁ ଭୁଲିଗଲ।
ନାଇଁ ମଁ ଭୁଲିଲି କଣ। ଏଇ କର୍ମମୟ ଜୀବନ ଆଉ କଣ କରିବା।
ମୋବାଇଲ ଯିବନ ନୁହଁ ତୁମେ। ସୁବିଧା ହେଇଛି ମନକର ବଞ୍ଚୁଛ ସେଥିପାଇଁ ଆଜି ମତେ ଜଗାକୁ ଭୁଲି ଯାଇଛ।
ନା ନା ଜଗାକୁ କିଏ ଭୁଲିବ ଆମେ କିଏ ଜଗାକୁ ଭୁଲିବା ପାଇଁ।
ନା ନା ନା ମୁଁ ଆଭିମୁତେ ଜାଣିପାରୁଛି। ଆଭିମୁଖ୍ୟ ସ୍ପଷ୍ଟ ଜଣା ପଡିୁଛି ଏତେ ଦିନ ହେଲା ପୁରୀ ନାହିଁ ପଇସା ଖର୍ଚ୍ଚ ହେଇଯିବ। ପୁରୀ ଆଇଲେ ପଇସା ସରିଯିବ ଜଗା ପାଖରେ।
ନାଇଁ ଆଜ୍ଞା ଆମେ କିଏ ଜଗା ଡାକିଲେ କେହି ଅଟକାଇ ପାରିବେନି।
ଜଗା ଡାକିଲେ କଣ ଜଗା ଡାକିବା ପାଇଁ ତମ ଇଛା ଅଛି କି ଇଛା ନାହିଁ ପରା।
କା ର ଇଛା ନାହିଁ।
ଆ ମାଷ୍ଟର ଜୀବନ ତମ ମାନଙ୍କର ପଇସା। ପଇସା ପଇସା ପଇସା ହେଇ ମାଷ୍ଟର୍ ଜୀବନ ସରିଗ ସରିଯିବ
କଣ କରିବା ମାଷ୍ଟରଙ୍କ ପାଖରେ ତ ପଇସା ନାହିଁ ଆଉ ଯାହା ଆଜ୍ଞା ଭକ୍ତି ଅଛି ସବୁ ଅଛି
ଆ ନାଇଁ ଭକ୍ତି ବଡ ଦେଉଳରେ ନାଇଁ
ଅଛି ନା ନାହିଁ କେମିତି କହିଦେଲେ ହବ, ଆଉ ଆପଣ ଭଲ ଅଛନ୍ତି?
ହଁ ସେମିତି ଅ, ନନା କଣ କଇବା?
ହୁଁ।
ଆରେ ନନା ମୁଁ ଗୋଟେ ଚଳଚିତ୍ର ରେ ପ୍ରଯୋଜକ ହେଇଚି।
କୋଉଠି?
ପୁରୀରେ ଗୋଟେ ଚଳଚିତ୍ର ହେଇଥିଲା ତାର ପ୍ରଯୋଜକ ହେଇଥିଲେ, ଶର୍ଟ ଶର୍ଟ ମୁଭି ଗୋଟେ।
କଣ ଚଳଚିତ୍ର ନାଁ କହୁନାହାଁନ୍ତି, ଆମେ ସ-ଲୋକଙ୍କୁ ସବୁ କହିବୁ ସବୁ ତା ବିଷୟରେ।
କହି ହବନି ବର୍ତ୍ତମାନ ଆପଣ ଦେଖିବାକୁ ଆସିବେ ଆଉ।
ଆଚ୍ଛା ଠିକ ଅଛି। ହଁ ତାର ପ୍ରଚାର ପ୍ରସାର ବି ଆମେ କରିଦବା କିଛି ଅସୁବିଧା ନାହିଁ।
ହଁ, ହଁ।
ହୁଁ।
ଆଧ୍ୟାତ୍ମିକ ଜିନିଷ ଟିଏ। ଭ ଆଧ୍ୟାତ୍ମିକ ଜିନିଷଟି, ଆମେ ଆଧ୍ୟାତ୍ମିକବାଦୀ ଲୋକ ତ ସେଥିପାଇଁ
ଆଚ୍ଛା। ଆ, ଆପଣଙ୍କ ଦେହ ଭଲ ଅଛି?
ହଁ ଆଜ୍ଞା ସେମିତି ଆଉ, କଣ ସବୁ ଜଗନ୍ନାଥ ଇଚ୍ଛା କଣ କ
ଆଉ ଖାଇବା ପିଇବା କଣ ହେଇଛି?
ହଁ ଖାଇବା ପିଇବା ଆଜି ଟିକେ ଭାତ ଟିକେ ହେଇଥିଲା ତା ସହିତ ଛଲେ ଟିକେ ଥିଲା, ଆଳୁ ଛଲେ ଟିକେ ହେଇଥିଲା, ଖଟା ଟିକେ। ଆଉ ଶାଗ ଟିକେ, ବଡି ପଡିକି ଶାଗ ଟିକେ, ପୋଟଳ ଆଳୁ ଟିକେ ଭଜା ହେଇଥିଲା। ପାମ୍ପଡ ଟିକେ ହେଇଥିଲା।
ଆଉ ବଢିଆ ସାତ୍ତ୍ୱିକ ଆଧାର।
ଆଉ କାକୁଡି ଟିକେ ଲଗେଇକି ଖାଇଦେବା କଥା କଣ
ସାତ୍ତ୍ୱିକ ଆଧାର ଖାଇଛନ୍ତି କୋଉଠି ହୋଟେଲ୍ ରେ ଖାଇଲେ ନା ନିଜେ ରୋଷେଇ କରିଥିଲେ ମୋ?
ନା ନିଜ ରୋଷେଇ ନନା।
ରୋଷେଇବାସ ଆସେ ତାହେଲେ?
ହଁ ସବୁ ଆସେ, ଭାତ ଠୁ ଆରମ୍ଭ କରିକି ଡାଲି, କାନିକା, ଖିରି, ଖଟା ଜଗନ୍ନାଥ ରାଇଜ ଦେଶ ଲୋକ ଆମେ, ଆମକୁ ଭାତ ଏକା ଆସିବନି, ରୋଷେଇ କାହାକୁ ଆସିବ।
ଆଉ ତାହେଲେ। ନାଇଁ ମୁଁ ଶୁଣୁଥିଲି ସେ କାନିକାର ମହାତ୍ମ୍ୟ ମାନେ ପୁରା ଅଛି।
ଆ, ଘିଅ କାନିକ ନା, ଶୁଖିଲା କାନିକା ନା, ମସଲା କାନିକା?
ନାଇଁ ମୁଁ ତ ତା ଉପରେ ମୋର ବେଶି ଧାରଣା ନାହିଁ, ଆପଣ କହିଲେ ଟିକେ ମାନେ କେତେ ପ୍ରକାର କଣ କାନିିକା? ମୁଁ ତ ଜାଣିନି, ଆ ଆପଣଙ୍କ ଠୁ ଏଇଠି ଶୁଣିଲି କଣ ଶୁକିଲା କାନିକା କଣ କହିଲେ? ଆଉ ଗୋଟେ କଣ, ତା ଉପରେ ମୋର ବେଶୀ ଧାରଣା ହଁ, ହଁ, ହଁ ଘିଅ କାନିକା, ନାଇଁ ମୁଁ ଖାଇଚି ଭଲ ଲାଗେ। ହଁ ତାକୁ ନେଇକି ବି ଲୋକଙ୍କର ମାନେ ଚାହିଦା ଅନେକ। ତାପରେ ଜଗନ୍ନାଥଙ୍କ ପ୍ରସାଦ ତାକୁ ଆଉ କିଏ ଇଏ କରିପାରିବ।
ହଁ ଖାଇଛନ୍ତି ତ ଆପଣ ନା?
ହଁ ଖାଇଛି ଖାଇଛି। ଆପଣ କହିଲେ ବି କେମିତି ବନାନ୍ତି କଣ କହିଦେଲେ ବି ମୁଁ ବନେଇ ଦିଅନ୍ତି କିଛି ଅସୁବିଧା ନାହିଁ?
ଏ ଘରେ କଣ କରିବ? ଆସ ଆସ ପୁରୀ ଆସ ଖାଇବ କଣ ଆଉ।
ଅ, ନାଇ ପୁରୀ କଣ ଆଜ୍ଞା ସବୁବେଳେ ଯାଇ ହବ? ସବୁ ଆଡକୁ ଦେଖିକି ପୁରୀ ତ ଯିବା ପାଇଁ ସମସ୍ତଙ୍କର ଇଚ୍ଛା। ଆଉ ଇଚ୍ଛା ଥିଲେ ବି ବେଳେ ବେଳେ ଯାଇ ହଉନାହିଁ।
ଆ ନା ତ ଟେ ପଡିଆ ଶୁଣୁ ଶୁଣି ଶୁଣୁ ଟିକେ।
ହଁ ହଁ କୁହନ୍ତୁ।
କାଲି କଥା ଏଇ ଯୋଉ ସକାଳ ଧୁଃପ ହୁଏ ଯୋଉ ମହାପ୍ରଭୁଙ୍କର
ଆଜ୍ଞା।
ସକାଳ ହୋବ କାନିକ ଭୋଗ ଲାଗିବ ଠାକୁରଙ୍କ ଘରେ ବୁଝିଲ ନା।
ଆଚ୍ଛା ଆଚ୍ଛା।
ତ ଆମର ଆଉ ଖାସ କରିକି ଯୋଉ ଓଡିଆ ବାହାଘର ହେଲା ବ୍ରତଘର ହେଲା ଭୋଜିଭାତ ଗଲା ଦଶା ହେଲା ସେଇଥିରେ କାନିକାଟାକୁ ନିଆଯାଏ।
ହଁ ଆଗରୁ ତ ପ୍ରାୟ ଭୋଜି ମାନେ
ତ ଶୁଣ ଏଇ ଆମ ଆମର ସେଇ ବାସୁମତି ଚାଉଳ ନୁହଁ
ଆଚ୍ଛା।
ବାସୁମତି ଚାଉଳ ବା ସ ଯଅ ସରୁ ଅରୁଆ ଚାଉଳ ବା ସୁବାସିତ ଅରୁଆ ଚାଉଳ ଯୋଉଟା ସେଥିରେ ପ୍ରସ୍ତୁତ ହୁଏ ନି ସ୍ଵାତ୍ବିକ ଖାଦ୍ୟରେ ବାବା ପିଆଜ ରସୁଣ ବ୍ୟବହାର ହୁଏ ନାହିଁ।
ହୁଁ।
ଆଉ ଚିନି ସିଏ ପଡେ କିମ୍ବା ଶୁଦ୍ଧ ଟିକେ ଗୁ ଗୁ ଗୁଡ଼ ପଡିବ ଗୁଡ। ଶୁଦ୍ଧ ଗୁଡ। ହଁ ଘିଅ ଦରକାରେ ଗୁଜୁରାତି ଦରକାରେ ଡାଲି ଚିନି ଦରକାରେ ଲବଙ୍ଗ ଦରକାରେ ଜଇ ଫଳ ଦରକାରେ ଜାବିତ୍ରି ଦରକାରେ ଗୋଲମରିଚ ଦରକାରେ ତେଜପତ୍ର ଦରକାରେ
ଗାଈ ଘିଅ ଦରକାରେ ହଳଦୀ ଗୁଣ୍ଡଟି ଦରକାରେ
ଆଉ ଏତେ ଜିନିଷ ପଡୁଚି ଆଉ ସବୁ ସେଥିପାଇଁ ଏତେ ସ୍ଵାଦିଷ୍ଟ ସେ ଖାଦ୍ୟ ଆଉ।
ହୁଁ କାନିକା ପାଇଁ ଭାତ ଡାଲମା ବେଶର ମହୁର ର ଖଜୁରୀ ଟମାଟୋ ଖଟା।
ଆଜି ତାହେଲେ କାନିକାଟା ହେଇଥିଲା।
ଆ ନା ଆଜି କାଲିକା ନାହିଁ।
ଆଉ
ଆଉ
କାଲି ହେବ?
ଆଉ ମାଳିକେ ତମେ ସିନା ପୁରୀ ଆଇଲେ ହେଲେ ସବୁୁ ଥିରୁ ଜାଣନ୍ତ ଆଉ କଣ ସେଇଠି ଘରେ ରହିକି ପଚାରୁଚ। ଆଉ ତମେ ଆଷ୍ଟ୍ରୀୟ ଲୋକ ବୋଲି ସବୁ ଭୁଲି ଯାଉଛ ଆଉ କାଲି ପଇସା ରଖିବୁ ପଇସା ରଖିବୁ ଘର କରିବୁ।
ପଇସା ରଖିବୁ ନା ପଇସା ରଖିବାକୁ ପଇସା କାଇଁ ପଇସା ତ ପାଖ ପାଖରେ ନାହିଁ ରଖିବୁ କଣ ଏଇ ଶିକ୍ଷକ ମାନଙ୍କ ପାଖ ଖରେ ଆ‌ଙ୍ଗା କେତୋବେଳେ କଣ ପଇସା ଥାଏ କି?
ଆ ସରକାର ତ ମୁଁ କଣ ଅଭାବ କରିଚନ୍ତି ସରକାର ତମକୁ ଛତ୍ର ଛାଉଣୀ କରି ଦେଇଚନ୍ତି ଟଙ୍କା ପଇସା ଦେଇଚନ୍ତି। ଚାକରି ବାକିରି ଦେଇଚନ୍ତି। ଆଉ କେବଳ ହେଗକ ଆମର କିଛି ନାହିଁ ଆମ ସେବାରେ ଆମ ଜଗନ୍ନାଥ ସେବାରେ କଣ ଅଛି। କି ଆମେ କୋଉଠି ସେବା କରୁଛୁ ନା ନାଇଁ?
ଦେଶରେ ଯାହା ଶିକ୍ଷା ବ୍ୟବସ୍ଥା ଆମ ରାଜ୍ୟ ଶିକ୍ଷା ବ୍ୟବସ୍ଥା ତାଠୁ ଆହୁରି ମାନେ ତା ଅବସ୍ଥା ନ କହିଲେ ଭଲ।
ନାମାଲିକେ ସେମିତି କଣ ହବ ଆ ତ ଜଗନ୍ନାଥ ସବୁ କହୁଚନ୍ତି ସବୁ ତମର କଣ ଅଛି?
ଆଉ ସେ ସେଇଆ ଠିକ କଥା ଠାକୁରଙ୍କ ଇଚ୍ଛା ଯାହାକୁ ଯେମିତି ମିଳିବା କଥା ମିଳିବ
ଖାଲି ସବୁ ପଇସା ଟା ଖାଲି ରଖିଲ କିଛି ନାହିଁ। ମାଲିକେ
ଖାଇବା ପିଇବା ଗଣ୍ଡାକ ହେଇଗଲା ଆଜ୍ଞା ପେଟ ପାଇଁ ସବୁ ନାଟ।
କଣ କରିବ ମଣିଷ ଖାଇବା ଟିକେ କରିବ ଖାଇବ ଘର ଖଣ୍ଡେ କରିକି ରହିବ। କନା ଖଣ୍ଡେ ପିନ୍ଧିବ ଆଉ କଣ ଦରକାର କହିଲେ ଖାଦ୍ୟ ବସ୍ତ୍ର ବାସଗୃହ ହେଇଗଲେ। ଆଜ୍ଞା ଆଉ ଆମେ କଣ ଆପଣଙ୍କ ଭଳିଆ ଗାଡି ଘୋଡା ଧରିକି ବୁଲୁ ଜୁ
ଆମେ ଜଗା ଇଚ୍ଛା ଆଜ୍ଞା ଜଗା ଇଚ୍ଛା ଜଗା ଇଚ୍ଛା ବିନା କିଛି ହୁଏନି
ଆମେ ଆଜ୍ଞା ନିରୀହ ଗ୍ରାମବାସୀ ଆଉ କଣ କରିବା। ସେଇ ସେ ସାଧା ସନ୍ତୁଳା ଜୀବନ ଆମର
ଗା ଧରିଲୁ ଶୁଣ ଜାଗା ଚାହିଁଲା ଗାଡି ଧରିଲୁ ଆମେ ବି ଆଜ୍ଞା କୋଉ ବଡ ବଡିିଆ ନୁହଁ ହ ଆମେ ଜଗା ଚାହିଁଲା ଗାଡି ଧରିଲୁ
ଆଉ ଜଗା ର କ୍ଷେତ୍ରର ଲୋକ ତମେ ଆପଣ ଆଉ ସେ ଆଉ
ଟିକେ ଆସ ଗୁଆ ଘିଅ ଟିକେ ଅରୁଆ ଭାତ ଟିକେ ଡାଲମା ଟିକେ କାନିଆ ଟିକେ ମହୁର ଟିକେ ଶାଗ ଭଜା ଟିକେ ଆମ୍ବୁଲ ରାଇତା ଟିକେ ଖଜୁରୀ ଖଟା ଟିକେ ପାଚେଡି ଟିକେ ମାଡ ହବ
ଆଚ୍ଛା ଆଉ ପ୍ରୋଗ୍ରାମ ଗୋଟେ କରିବା ତାହେଲେ ଆଉ ଆପଣ ଆପଣ ରହିବେ ମୋ ସାଙ୍ଗରେ ସେଦିନ ଆଉ ବଡ ଦେଉଳକୁ ଯିବା ଆଉ ଟିକେ ବେଳାଭୂମି ଯିବା ସମୁଦ୍ର ବେଳାଭୂମି ସେ ସ୍ଵର୍ଗ ଦାରା ଟିକେ ଦେଖିବା।
ନା ଆଉ ସମୁଦ୍ର ପରେ ଦେଉଳ ଆସ
ସ୍ୱର୍ଗଦ୍ୱାର ଟିକେ ଦେଖିବା। ଆଉ ଆଉ କଣ ଅଛି ସେଠି ଗୋଟେ କଣ ରାମ ମନ୍ଦିର ହେଇଛି ମୁଁ ଶୁଣୁଥିଲି
ହଁ ଏଇଗୁଟା ଆମ ରାମ ମନ୍ଦିର ହେଇଛି ଆଉ ଯଦି ଦରକାର ନାହି ଏଇଠି ବୁଲିକି ଦେଖିପାରିବ
ହଁ ସେଇଆ। ସେ ରଥ ଆଚ୍ଛା ରଥଯାତ୍ରାକୁ ଗଲେ ସୁବିଧା ହେଇପାରିବ।
ହୁ ଆସ ତମେ ଆସ ସବୁ ସୁବିଧା କରିବା କଣ ଅଛି ଏଥିରେ
ଏ ରଥଯାତ୍ରାରେ କଣକି ଏଇ ଯୋ ଗହଳି ସବୁ ବର୍ଷ ଯିବାକୁ ଇଚ୍ଛା କିନ୍ତୁ ଯାଇ ହଉନାହିଁ।
ଜୀବନକୁ ଏତେ ଲୋଭ କଣ।
ନା ଜୀ ଜୀବନକୁ ଲୋଭ ନାହିଁ ସେ ଯୋଉ କଥାଟା କହିଲେନି କି ଜଗା
ଆରେ ଆମ ବାରଣ୍ଡା ପଡ଼ିଛି ଆମ ବାରଣ୍ଡାରେ ପାଞ୍ଚଶହ ଲୋକ ଶୋଇବେ ଶୋଉଛନ୍ତି ପରା କ ବାରଣ୍ଡା ରେ ବର୍ଷ ବର୍ଷ ପାଞ୍ଚଁଶହ ଲୋକ ଶୋଉଛନ୍ତି ଆଉ ରଥଯାତ୍ରାରେ ହଁ ତମେ ଆସିଲି ଆମ ଘରେ ଜାଗା ହଉନି ହଁ ସେ ହବ
ଆପଣଙ୍କର ତ ବଡ଼ ଦାଣ୍ଡକୁ ଲାଗିକି ଘର।
ହଁ
ଓ ହଉ ଭଲ ହେଲା ଯାହା ହଉ ଏତେ ଦିନ ପରେ ଆପଣଙ୍କ ସାଙ୍ଗରେ କଥା ହେଲି। ଆଉ ଜଗା କଥା ବି ଟିକେ ମନେ ପକେଇଥିଲେ ସେ କାନିକା ଆଉ ଅବଢା କଥା ବି ମନେ ପଡ ପଡିଗଲା। ଆଉ ଯିବା ଆଉ।
ଭଲ ବଘ ନାହିଁ। ଜନ ମାଗୁ ନା ହି ଭାବୁଛି ତୋ ସରଧା ବାଲି ରୁ ହାସି। ହେ ମହାପ୍ରଭୁଙ୍କର ଜୟ ହଉ। ମହାପ୍ରଭୁଙ୍କର ଅପାର କରୁଣା ଆପଣଙ୍କ ଉପରେ ରହୁ।
ନିଶ୍ଚିତ ଭାବରେ ପ୍ରଭୁ ତ
ମହାପ୍ରଭୁଙ୍କର ନେତ୍ରରେ ସାରା ଓଡିଶା ପବିତ୍ର ହଉ। ମହା ପ୍ରଭୁଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ।
ଆପଣ ତ ଭାଗ୍ୟବାନ ଲୋକ ସେଠାକାର ଲୋକ।
ସମସ୍ତେ ଭାଗ୍ୟବାନ ଲୋକ ଥାନ୍ତୁ ଦେଶ ଜଗନ୍ନାଥ ଧାମ ସମସ୍ତେ ଭାଗ୍ୟବାନ।
ଆଜ୍ଞା ଆଜ୍ଞା। ଯାହାହେଲେ ଆପଣ ଟିକେ ପାଖ ଲୋକ ନା ଆଉ।
ଆରେ ପାଖ ଲୋକ କଣ ଓଡା ଲୋକ କଣ ଦୂର ଲୋକ କଣ ଜଗା ଚାହିଁଲେ ସବୁ ହବ?
ନାଇଁ ସବୁବେଳେ ଆପଣ ଦେଖିଲେ ବଡ ଦେଉଳ ଜଗାକୁ ସବୁବେଳେ ଦେଖିଲେ ଆ
ଭୂବସ।
ଆଜ୍ଞା ଆଜ୍ଞା ହଁ ହଉ ମୁଁ ନିହାତି ଯିବି ଆପଣ ଏତେ ଡାକିଲେଣି। ଆପଣ ତ ନୁହେଁ ଆପଣଙ୍କ କଣ୍ଠରେ ଜଗା ଡାକୁଛି। ଯିବା ନିହାତି ଏଥର ଯାଇକି ରଥଯାତ୍ରା ଦେଖିବା ଆଉ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗ।
ହଉ ଆଜ୍ଞା ଯାହା ହଉ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା। ରହିଲି ଆଜ୍ଞା। ନମସ୍କାର ନମସ୍କାର ଜୟ ଜଗନ୍ନ